ଆଜ୍ଞ ଆଜ୍ଞା ଭାଉଜ ପ୍ରଣାମ ଭାଉଜ ପ୍ରଣାମ!
ପ୍ରଣାମ!
ଆଉ ଭାଉଜ କେମିତି ଅଛନ୍ତି? ହେ ଏଇଠି ବୁଲୁଚ ବାହାରେ ଏଇଠି ଆଉ କଣ ଆଉ କରିବା ଜୀବନ ତ ଏଇା ଅଧୁରା ପୁରା ଅଛି ଜୀବନ
ନା ନା ସେମିତି କାହିଁକି ଭାବୁ ଯେ ଜୀବନ ଜୀବନ କେବେ କାହାର ଅଧୁରା ହୁଏନ ଜୀବନ ସବୁବେଳେ ହିଁ ପୁରା ଆ ମାନେ ଆମର ଭାବନାହିଁ ଅଧୁରା ସବୁବେଳେ ଆମ ମାନଙ୍କର ବଡ ବଡ ଉଚ୍ଚ ଆଶା
ଆଜ୍ଞା ଆଜ୍ଞା।
ଆମେ ଆମର ପଚାଶ ଟଙ୍କା ହେଲେ ଆମେ ଖାଇଦବା ଆମେ ଭାବିବା ଯେ ପାଞ୍ଚଶହ ଟଙ୍କା ହୁଅନ୍ତତା ନା କିଛି ଖାଇ ଇନଭେଷ୍ଟ ମାନେ କିଛି ସଞ୍ଚୟ କରନ୍ତେ।
ଆଜ୍ଞା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ବୋଉ ଆଉ ଭାଇ ଅଛନ୍ତି ଦାଦା ଅଛନ୍ତି ଆଉ। ଆମର ଛୋଟ ପରିବାରଟେ ଆଉ।
ଆଉ ଭଲ ପାଠ ପଢୁଛନ୍ତି ନା?
ଆଜ୍ଞା ପାଠ ମୋର ସେମିତି ଭଲ ଆଉ କଣ ସେମିତି ମୋ ପାଠ ଆଉ। ପଢ଼ାପଢି ସେମିତି।
ହୁଁ ଏବେ ତ ଜାଣିଥିବେ ଏବେ ତ ଜାଣି ସେଥିରେ କେମିତି ରାସ୍ତା ଇଏରେ କେମିତି ଗାଡି ଫାଡି ଧକା ହଉଛି। କେମିତି ଅକାଳରେ ଲୋକଙ୍କର କେତେ ବହୁମୂଲ୍ୟ ଜୀବନ ନଷ୍ଟ ଯାଉଛି। ସବୁବେଳେ ଗାଡି ଫାଡି ଅଛି ନା ଘରେ?
ଆଜ୍ଞା ଅଛି ଯେ କିନ୍ତୁ ମୁଁ ତ ନିଏନି ଘରୁ ଗାଡି ମୁଁ ସାଇକେଲରେ ଯାଏ କ ଲେଜ୍‌ ଯାଉଛି ଆଉ।
ହଁ ସାଇକେଲ ରେ ଗଲେ ତ ବହୁତ ଭଲ କାରଣ ସାଇକେଲ ରେ ଗଲେ ବି ଆମର ଯୋଉଟା କି ବ୍ୟାୟାମ ନିତ୍ୟ ଦିନ ବ୍ୟାୟାମ ହେଇଯାଏ କାରଣ ଆମେ ଏବେ ଆଉ କିଛି ବ୍ୟାୟାମ ଫାୟାମ କରୁନେ ନା ଆଗେ କଣ ଉଁ ଦାଣ୍ଡ ଘାଟ ପିଲା ଖେଳ କୁଦ ବଲ୍ ଖେଳୁଥିଲେ ବାସ କ୍ରିକେଟେ ଖେଳୁଥିଲେ ତା ଭିତରେ ଆମର ସବୁବେଳେ କଣ କହିଲା ଆମ ବଡି ଟା ହଲଚଲ ହଉଥିଲା। ଆମ ଶରୀର ଟା ସବୁ ରୋଗରେ ପଡୁନଥିଲା ଏବେ ତ ଆଉ ସେମିତି ନହିଁ ଏବେ ବାହାର ଖାଇବା ଏ ଯୋଉ ଆମର ଯୋଉ ଖାଉଛନ୍ତି ସବୁ କଣ ଆମେ ତ ଆଉ ଜାଣିନୁ ଚାମିନ ସିଏ ଗୁପ୍ ଚୁପ୍ ଏ ସବୁ ଖାଉଛନ୍ ଆମର କଣ ଆମେ ସେ ଚୁ ମୁୁଡ଼ାମୁଢ ଖାଦ୍ୟ ହିଁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ସାଇକେଲ ନଉଛନ୍ତି କିନ୍ତୁ ରାସ୍ତାରେ ଦେଖୁଛନ୍ତି ତ କେମିତି ଗାଡି। ତମେ ସିନା ଠିକ୍ ଚାଲୁଛ କିନ୍ତୁ ପଛ ବାଲା ଲୋକଟା ଠିକ୍ ଚାଲୁନି ନା ଧୀରେ ଯାଉଥିବେ କାରଣ କେତେ କଷ୍ଟରେ ବାପା ମାଆ ଏତେ କଷ୍ଟ କରିକି ସ୍କୁଲ କଲେଜ ପଠଉଛନ୍ତି। କି ମୋ ପୁଅ କି ମୋ ଝିଅ ଭଲ ମଣିଷ ହବ। ଖରାପ ବାଟକୁ ଯିବନି ଭଲ ପାଠ ସାଠ ପଢିବ ବାପାଙ୍କୁ ବି ଟିକେ ସାହାଯ୍ୟ କରିବ ମାଙ୍କୁ ବି ମାଙ୍କ କାମରେ ଟିକେ ସାହାଯ୍ୟ କରିବ ଟି।
ଆଜ୍ଞା ଏରା ସବୁ ମୋ ଭିତରେ ଅଛି କିନ୍ତୁ ବାଳୁଙ୍କା କଥା କହିଲେ ଟିକେ ମ ବାଳୁଙ୍ଗା ବି ଅଛି।
ନାଇଁ ବାଳୁଙ୍ଗା ବାଳୁଙ୍ଗା ତ ରହିବା ନିହାତି ଦରକାର ଟିକେ ଦୁଷ୍ଟ ପିଲା ନହେଲେ ବି ହବନି।
ହଁ ଏନା ଏ ବୟସ ଟା ଆମର ତ ଇଏ ତ ହବ। ହଁ ବୟସ ତ ବାଳୁଙ୍ଗା ଇଏ ହବ ଆପଣ କହିବେ କ ଆପଣ ଜାଣିଛି ଇଏ ଆମର ତ ବୟସ ମୋତେ ହେଲାଣି ଏକୋଇଶ ଆଉ ଏକୋଇଶ ଅଠ ଉଣେଇଶ ରୁ ତେଇଶ ପର୍ଯ୍ୟନ୍ତ ଏଇଟା ବାଳୁଙ୍ଗା ଇଏ ଯିଏ ତ ରହିଗଲା ରହିଗଲା ଆଉ ତ ମୁଁ ତ ସେମିତି ନୁହଁ ମୁଁ ତ ରହିନି। ମୁଁ କିନ୍ତୁ ବାଳୁଙ୍ଗା ବହୁତ ବାଳୁଙ୍ଗା କହିବାକୁ ଗଲେ କଲେଜ ରେ ପଢୁଛି ବହୁତ ଇଏ।
ଭଲ ଯୋଉ ବାପାଙ୍କୁ ବହୁ ଗୁରୁଜନ ସେମାନେ ତାଙ୍କୁ ଟିକେ ସମ୍ମାନ ଦଉଥିବେ।
ହଁ ଆଜ୍ଞା ତାଙ୍କ ମାନଙ୍କ ପ୍ରତି ବହୁତ ଇଏ ଅଛି। କିନ୍ତୁ ଘର ଲୋକଙ୍କ ସାମ୍ନା ସ ଆଜ୍ଞା।
ତମେ ତ ଗୋଟେ ପୁଅ ତମେ ଗୋଟେ ଯୁବ ସମାଜରେ ଗୋଟେ ମାନେ ପାଠ ପଢୁଛ ଜାଣିଛ ଆଜିକାଲି ଯୋଉ ବାପା ମାଙ୍କୁ ଯୋଉ ନେଇକରି ଯୋଉ ବୁଦ୍ଧା ବୁଦ୍ଧ ଆଶ୍ରମରେ ରଖି ଦଉଛନ୍ତି ସେମାନଙ୍କୁ ପଚାରୁନାହାନ୍ତି। କି ଏଇଟା କଣ ଠିକ୍‌ କି ତମ ମତରେ?
ନା ନା ଏଗୁରା ଭୁଲ୍ ଏଗୁରା ତ ଭୁଲ୍। ବଡ କପ ଇଏ ଟାଇପ୍ ର। ଭୁଲ୍ ତେ ଏମିତି ନୁହଁ ଆଜ୍ଞା।
ଯଦି ତମେ ମାନେ ପାଞ୍ଚ ଜଣ ଦଶ ଜଣ ଏସବୁ ବିଷୟରେ ଠିକ୍ ହେଇ କି ସାଙ୍ଗସାଥି କ ଏକଜୁଟ କରି ମାନେ ଗୋଟେ ସେ ଉଠେଇବ କି କାହିଁ ଏମିତି କର ତମକୁ ଦେଖିକି ଆଉ ପଚାଶଟା ପିଲା ବି ଠିଆ ହେବେ। ତାଙ୍କୁ ଦେଖି ଆଉ ପଚାଶ ଟା ଏଇ ସବୁ ଚିନ୍ତାଧାରା ଆମ ଆମେ ତ ମୁଁ ମୁଁ ବି ଗୋଟେ ଗରିବ ଲୋକ ମୁଁ ତ ଚାହିଁବି ନା ମୁଁ ଯୋଉ ଦଶ ଟଙ୍କା ରୋଜଗାର କରେ ମୁଁ ତ ଆଉ ଦେଶ ଦୁନିଆ ଟାକୁ ତ ଆଉ କରିବିନି କରିପାରିବିନି ତଥାପି ମୋ ଠାରୁ ଯିଏ ନିଚରେ ଟିକେ ଅଛି
ଆଜ୍ଞା।
ତାକୁ ତ ଟିକେ ହାତ ଦେଖେଇକି ନିଜକୁ ଉଠେଇ ପାରିବି ନା। ବୁଝିପାରୁଛ ନା ସବୁବେଳେ ଏଇ ମନୋବୃତ୍ତି ତମ ମନରେ ରଖିବ ବୁଝିଲ ପୁଅ।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ତ ମୁଁ ତ ସେମତି ଆଜ୍ଞା ମୁଁ ତ ବୋହୁତ ମାନେ ମାନେ ବାହାରେ ବି ମୁଁ ବାହାରେ ବୋହୁ ବୋହୁତ ବାଳୁଙ୍ଗା କୋହୁଚି ମୋ ବିଷୟରେ ମୁଁ ବାହାରେ ବୋହୁତ ବାଳୁଙ୍ଗା ଘର ଲୋକଙ୍କୁ କି ମୋ ବନ୍ଧୁବାନ୍ଧବ କି କାହା କୋଉଟେ ମାନେ ଏମିତି ମାନେ କାହାକୁ ମୁଁ ସମ୍ମାନ ମୁଁ ସମ୍ମାନ ଦେଇନି ମୁଁ ସମସ୍ତଙ୍କୁ ତାଙ୍କ ମାନଙ୍କ ସମସ୍ତଙ୍କୁ ସମ୍ମାନ ଦିଏ ହେଲେ ଏଇ ମାନେ ମାନେ କଲେଜ ମାନେ ସାଙ୍ଗସାଥି ସତ ପଢି ସେଠି ବାଳୁଙ୍ଗା ହୁଏ। ତ ଆଉ କଲେଜରେ ଯାଉଛି କଲେଜ ବାଳୁଙ୍ଗା କିନ୍ତୁ ଘର ଲୋକଙ୍କ ଗତିରେ ନୁହଁ କି ଘରେ ମୁଁ କାହାକୁ ଯେ ମାନେ କହି ଗୋଟେ ଜାଣିପାର ଜାଣିନଥିବ ଯେ ମୁଁ ଗୋଟେ ଏମିତି ବାଳୁଙ୍ଗା, ତ ହଁ ମୁଁ କୋହୁଚୁ ମୋ ମନରେ ଆପଣଙ୍କୁ ମୁଁ ବଳୁଙ୍ଗା କିନ୍ତୁ
ଯାହା ହୋଉ ଏତିକି ତ ଖୁସି ଲାଗିଲା ନିଜ ଭିତରର ଭୁଲ କୁ ଅ ତ ଆପଣ ଧରି ପାରିଲେ ଯେ ମୁଁ ବାଳୁ ମୁଁ ଖରାପ ଏଇ ଶବ୍ଦଟାକୁ ଶୁଣା ମୁଁ ଯଦି ଗୋଟେ ଭୁଲ କରିଲି ତ ମୋ ବୟସ ଅନୁସାରେ ମୁଁ ଗୋଟେ ଭୁଲ କରିଦେଲି ଭୁଲ ତ ସମସ୍ତେ ବି କରନ୍ତି। କିନ୍ତୁ ଭୁଲ କୁ ଭୁଲ ବୋଲି ମାନନ୍ତିନି ସମସ୍ତେ।
ଆଜ୍ଞା ଆଜ୍ଞା।
ମୁଁ ଗୋଟେ ଭୁଲ କଲି ନା ମୁଁ ମାନିଦେବି ମୁଁ ଏ ଭୁଲ ଟା କରିଚି ତ କଣ ହେଇଗଲା। ଭୁଲ କୁ ଯିଏ ମାନେ ସେ ଠିକ ବା ଠିକ ତା ଭୁଲ କୁ ସୁଧାରିବା ପାଇଁ ଗୋଟେ ରାସ୍ତା ପାଏ। ଥରେ ଗୋଟେ ମଉକା ପାଏ, ଆଉ ଭୁଲକୁୁ ଯିଏ ନ ବୋଲି ଭୁଲ ନ ମାନେ ସେ ତ ତୃତୀୟ ଚତୁର୍ଥ ମାନେ ପାଞ୍ଚ ନମ୍ବର ହେ ଦଶ ନମ୍ବର ଗୁଲ ବି କରି ଯାଇପାରେ।
ଯାଇକି ଆଉ ଆପଣ ଆଜି କଣ ସକାଳେ ଖାଇଥିଲେ?
ଖାଇଥିଲି କଣ ମୁଁ ମୁଁ ଖାଇଥିଲି ଆମର ସ ପଖାଳ ଆଜି ପଖାଳ ଆଉ ହଁ ଯୋଉ ଆଳୁ ବାଇଗଣ ତାକୁ ପୋଡା କରିକି ଚକଡି କି ଖାଇ
ବୋହୁତ ଭଲ ବୋହୁତ ଭଲ ବି ଜିନିଷ ଖାଇଛନ୍ତି।
ତାପରେ ଖରା ମ ଆଉ ମଧ୍ୟ ଭଜନ ତାପରେ ତାପରେ ମୁଁ ଖାଇଥିଲି ଆମର ଯୋଉ ମାଛ। ମାଛ ତରକାରୀ ହେଇଥିଲା ମାଛ ତରକାରୀ ନିଜେ ବନେଇ ଖାଇଥିଲି ଆଗ ରାତିରେ ରୁଟି ଖାଇବୁ ଆଉ ଝିଅ
ମୁଁ ତ ମୁଁ ତ ସକାଳେ ଖାଇଥିଲି ସକାଳେ ଆଜି କଲେଜ ଯଥିଲି କଲେଜ ଆଜି ଖାଇଥିଲିଁ ଯ ଘରେ ତ ଉଠି ନଥିଲଥିଲେ ଯେହେତୁ ମୁଁ ସକାଳୁ ସକା ଭୋରୁ ପଳେଇ ଯାଇଥିଲି ତ ସକାଳେ ଯଦି ଆଉ ଭୋକକୁ ଇଏ ନକିକି ଦହିବରାଟେ ଖାଇ ଦେଇ ଥିଲ କଲେଜ ରେ ଆଉ ଘରକୁ ଆସିକି ତିନିଟା ବେଳେ ପହଞ୍ଚିଲି। ତିନିଟା ବେଳେ ଆ ପହଞ୍ଚିକି ଖାଇଲି ଭାତ କ କଲରା ଆଳୁ ଭଜା ଆଉ ଜହନି ଆଳୁ ଜନ୍ନି ଆଳୁ ତରକାରୀ ଭାତ ଟିକେ ଘିଅ ପକେଇକି ଖାଇଲି।
ଆଉ ବଢିଆ ଖାଦ୍ୟ ବୋଉ ହାତର ବଢିଆ ଖାଦ୍ୟ ଆଉ
ଯେହେତୁ ମୁଁ ଆଇଁଷ ଖାଏନା ଆଇଁଷ ବହୁତ ମୁଁ ହେଲେଣି ଛାଡି ସାରିଲିଣି । ବହୁତ ଦିନ ହେଲାଣି ମୁ ଛାଡି ସାରିଲିଣି ଉ ତ ମୁଁ ସେ ଜିନିଷକୁୁ ଇଏ କରେ ନା ଆଉ ।
ଆଜ୍ଞା
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ସ୍ଵାମୀଙ୍କ ସହ
କଣ କହ କଣ କହିଲେ ।
ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ସ୍ଵାମୀଙ୍କ ସହ
ହଁ ମୁଁ ଯାଇଛି ଏମତି ଆମର ଜାଣିଥିବେ କୃଷ୍ଣଙ୍କର ଜନ୍ମସ୍ଥାନ ମଥୁରା
ଆଜ୍ଞା
ଯାଇଛି ଆଉ ଆମ ଜଗନ୍ନାଥଙ୍କର ଧାମ ପୁରୀ ଯାଇଛି ।
ଆଜ୍ଞା ଆଜ୍ଞା
ଆଉ ତମ ଖବର କଣ କୁହ ବାପା ଭଲ ଅଛନ୍ତି ତ ।
ଆଜ୍ଞା ଆଜ୍ଞା ବାପା ମା ଭଲ ବହୁତ ଅଛନ୍ତି ଜେଜେ ବାପାା ପଳେଇଲାଲେଣି କିନ୍ତୁ ଜେଜେ ମାଆ ଅଛନ୍ତି ।
ଜେଜଜ ମାଙ୍କୁ ଟିକେ ଭଲ ପାଉଥିବ ତାଙ୍କୁ ଟିକେ ଶ୍ରଦ୍ଧା କରୁଥିବ ।
ଆଜ୍ଞା ଆଜ୍ଞା ମୁଁ ତ ତାଙ୍କ ଇଏ ଶ୍ରଦ୍ଧା ତ ବହୁତ ମୋ ତା ପତୀ ତ ମୋ ଜେଜେ ମା ପତି ବି ମୋର ବହୁତ ସଜା ଥିଲା ତ ସିଏ ମୁଁ ଏବେ । ଏଇ ଦି ବର୍ଷ ହବ ତାଙ୍କର ଇଏ ହେଇଗଲା ।
ଆଚ୍ଛା ଯାହଉ
ତାଙ୍କୁ ତାଙ୍କୁ ବହୁତ ମୁଁ ଭଲ ପାଇବା ମୋର ଥିଲା ତାଙ୍କୁ ମୁଁ ଏ ତ ଯାଉଛି ଜେଜେମା । ବି ସେମିତି ବହୁତ ଅଛି ତାଙ୍କ ମନ ପାଇଁ ମୁଁ ଅଛି ତା ପାଇଁ
ଯା ହଉ ମତେ ଆଜି ଏତେ ସୁନ୍ଦର ଖୁସି ଲାଗିଲା ତମେ ଗୋଟେ ଏତେ ସୁନ୍ଦର ପିଲା ଗୋଟେ ଆଜିକା ଇଏ କ ଜେଜେମାଙ୍କୁ ସମ୍ମାନ କରୁଛ ବାପା ବୋଉଙ୍କୁ ସମ୍ମାନ କରୁଛ । ମତେ ଭଲ ଲାଗିଲା ମୁଁ ବି ଭଗବାନଙ୍କୁ ଡାକୁଛି ତମେ ଗୋଟେ ଭଲ ଭବିଷ୍ୟତରେ ଗୋଟେ ଭଲ ମଣିଷ । ମଣିଷ ହେଇକି ଠିଆ ହୁଅ । ଏମତି ସବୁବେଳେ ବା ଅନ୍ୟ ଯେମିତି ସବୁ ତ ପୁଅ ସେମିତି ଖରାପ ନୁହଁ । ପୁଅମାନୋନେ ଯେମିତି ବାପା ମାଙ୍କୁ ଖରାପ ପାଉଛନ୍ତି। ବୃଦ୍ଧା ଆଶ୍ରମ ଛାଡୁଛନ୍ତି ତାଙ୍କ ସେବା ଇଏ କରୁନାହାନ୍ତି। ତମେ ସେମିତି କର ତମ ପୁଅ ବି କାଲି ତମକୁ ସେମତି ଭଲ ପାଇବ ଆଜି ।
ମ
ତମ ସହିତ କଥା ହେଇକି ମତେ ବି ବହୁତ ଖୁସି ଲାଗୁଛି ଯେ ଏମିତି ବି ପିଲା ଅଛନ୍ତି । ଏତେ ସୁନ୍ଦର କଥାବାର୍ତ୍ତା ଏତେ ସୁନ୍ଦର ବ୍ୟବହାର । ହେଲା ନିଶ୍ଚିନ୍ତ ତମେ ଗୋଟେ ଭଲ ବାପା । କିନ୍ତ ତମ ମା ତମ ଭଉଣୀ ମାନେ ‌ ଭଲ ଭଦ୍ର ଘରର ହେଇଥିବ ଖାଲି ଟଙ୍କା ଥିଲେ ଯେ ସେମାନେ ବଡ ଲୋକ ନାହିଁ ତମେ ହୃଦୟରୁ ବହୁତ ଭଲ ପିଲା ମତେ ବହୁତ ଖୁସି ଲାଗିଲା ତମ କଥାବାର୍ତ୍ତା ତମ । ତମେ ଯୋଉ ଯେତିକି ମୋ ସହିତ ଯେତିକି ସମୟ କଥା ହେଲ ମତେ ମତେ ବହୁତ। ତୁ ବହୁତ ଖୁସି ଲାଗିଲା ମୁଁ ସତ କଥା କହୁଛି ମୁଁ ବହୁତ ଆଜି ଖୁସି ଯେ ନିଜକୁ ଖୁସି ଲାଗିଲା କି ମୁଁ ବି ମୋ ପିଲାଟାକୁ କହିପାରିବି ମୁଁ ଗୋଟେ ଭାଇନାଙ୍କ ସହିତ ଏମିତି କଥା ହେଇଥିଲି ସେ ତୋର ବୟସରେ ବଡ ହେବେ କଣଠାରୁ ବି ମତେ ବହୁତ ଖୁସି କେତେ ସୁନ୍ଦର ଲାଗିଲା । ଆଉ ଠିକ ଅଛି ମୁଁ ରଖୁଛି ପୁଣି କେବେ କଥା ହବ ।
ଆଜ୍ଞା କାହାକୁ କହିବେ ।
ଆଜ୍ଞା
ଆଜ୍ଞା କାହାକୁ କହିବେ କହିଲେ? ବହୁତ ପିଲାଙ୍କୁ ୟେକୁ
ମୋ ଏ ଝିଅ କୁ କହିବି। ସେ ବି ତମର ଗୋଟେ ଛୋଟ ଭଉଣୀ ହବ। ହୁଁ ମୋ ଝିଅକୁ ଶିଖେଇବି ଯେ, ମୁଁ ଗୋଟେ ହଉ ଠିକ ଅଛି।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।